ଶୁଭ ସନ୍ଧ୍ୟା।
ଆଉ କେମିତି ଅଛନ୍ତି ଆଜି ହଠାତ୍ ଫୋନ କରିଦେଲେ?
ଆମେ ଭଲ ଅଛୁ। ଆପଣ କେମିତି ଅଛନ୍ତି?
ଆଜ୍ଞା ମୁଁ ବହୁତ ଭଲ ଅଛି। ଆଉ କଣ ସବୁ ଚାଲିଛି ଦୈନନ୍ଦିନ ଜୀବନରେ କୁହନ୍ତୁ?
ଉଁ ଦୈନନ୍ଦିନ ଜୀବନରେ ତ ଅ କିଛି ବି ଏମିତି ସ୍ପେସାଲ୍ ଚାଲିନି ଆପଣଙ୍କର କଣ ଚାଲିଛି?
ହଁ ଆମେ ତ ସେଇ ବ୍ୟସ୍ତ ବହୁଳ ଜୀବନରେ ରହିଛୁ ଅଫିସ ଯାଅ ଆସ। ଖିଆ ପିଆ ଏମିତି ସବୁ ଚାଲିଛି ଆଉ। ଆଉ ଆଜି ଖିଆପିଆ ସବୁ କଣ ହେଇଥିଲା?
ଆଜି ତ ଏପର୍ଯ୍ୟନ୍ତ କିଛି ଖିଆପିଆ ହେଇନି ଅଫିସ ରୁ ଆସିଲା ପରେ। ଏବେ ରୋଷେଇ ସରିଲା। ଆପଣଙ୍କର ଖାଇବା ସରିଲାଣି?
ଅ ଯେହେତୁ ମୁଁ ତ ଏବେ ରହୁଛି ହଷ୍ଟେଲରେ ତ ଏତେ ପର୍ଯ୍ୟନ୍ତ ତ ଖାଇବା ଆମର ଆସିନାହିଁ ଆଉ ଖାଇନି। ତ ଆଜି ଆପଣଙ୍କର ହାଣ୍ଡିସାଳ ରେ ସ୍ପେଶାଲ କଣ ରୋଷେଇ ହେଇଛି?
ଆଜି ଆମ ହାଣ୍ଡିସାଳରେ ରୋଷେଇ ତ ସେମିତି କିଛି ସ୍ପେଶାଲ ହେଇନି। ଅ ଉପମା ହେଇଛି। ବ୍ରହ୍ମପୁର ଷ୍ଟାଇଲ ମସଲା ଉପମା। ଆପଣ ମସଲା ଉପମା ଖାଇବାକୁ ଭଲ ପାଆନ୍ତି?
ଆରେ ବହୁତ ସ୍ଵାଦିଷ୍ଟ ହେଇଥିବ ଜଣା ପଡୁଛି ଆଉ ଆମ ଅ ଉପମା ତ ଆ-ଆପଣ ଆଜି ରାତିରେ ମାନେ ଆ ଡିନରରେ ଉପମା କରିଛନ୍ତି ଯେ?
ଆଜ୍ଞା ରାତିରେ ଉପମା।
ଓହୋ ବ୍ରହ୍ମପୁର ଷ୍ଟାଇଲ କହିଲେ କେମିତି କଣ କରୁଛନ୍ତି? ଟିକେ କହିଲେ ମୁଁ ବି କେବେ ଟ୍ରାଏ କରିଦେବି।
ବ୍ରହ୍ମପୁର ଷ୍ଟାଇଲରେ ମାନେ ଯେମିତି ବ୍ରହ୍ମପୁର ଅ ବେଶିକ ଅ ବେଶିକାଲି ତ ଅଲଗା। ସାଇଡ ରେ ଉପମା କରନ୍ତି ନର୍ମାଲି। ତ ବ୍ରହ୍ମପୁର ସାଇଡରେ ସୁଜି ସିମେୟା ମିକ୍ସ ମିକ୍ସ କରିକି କରନ୍ତି। ସୁଜି ସିମେୟା ମିକ୍ସ କରିକି ତା ସହିତ ମଟର ତରକାରୀ ବି ରୁହେ।
ଆ ଏ ଶୁଣିବାକୁ ତ ବହୁତ ହି ସ୍ଵାଦିଷ୍ଟ ଲାଗୁଛି ବଟ୍ ମୁଁ ଚାହିଁବି କି ଆପଣ ମତେ ଯଦି ଟିକେ ରେସିପି ବିଷୟରେ। କହିବେ। ତାହେଲେ ମୁଁ ବି କେବେ ନିଶ୍ଚିତ ଭାବରେ ମୋ ହାଣ୍ଡିସାଳରେ ଟ୍ରାଏ କରିବି। ତ ଆପଣ ମତେ ଟିକେ ରେସିପି ଟିକେ କୁହନ୍ତୁ କେମିତି କଣ ମଟର ତରକାରୀ ବି କରିଦେଇଛନ୍ତି? ଆଉ ଏତେ ଭଲ ଖାଇବା ଆମେ ତ ଖାଇବାକୁ ପାଉନୁ। ଆଉ ଟିକେ କୁହନ୍ତୁ ମତେ ଆପଣଙ୍କ ସ୍ପେଶାଲ ରେସିପି?
ଆଜ୍ଞା ଆମର ଯେମିତି କିି ମସଲା ଉପମାର ଯେମିତି ଆପଣ। ସୁଜିକୁ ଫାର୍ଷ୍ଟ ତେଲରେ ଭାଜି ଦେଲା ପରେ। ତେଲରେ ଫାର୍ଷ୍ଟ ଭାଜି ଦେଲା ପରେ ତାପରେ ଆପଣ। ରହୁଛି ସିମେଇକୁୁ ବି ମସ୍ତ ଅ ଭାଜିଦେବେ। ଫାର୍ଷ୍ଟ ତେଲରେ ଭାଜି ଦେଇକି ତାକୁ କାଢ଼ି ସାରିଲା ପରେ। କେମିତି କି ଭେଜିଟେବୁଲସ ର-ର-ରହୁଛି ଆପଣଙ୍କୁ ଯୋଉଟା ଯୋଉଟା ପସନ୍ଦ ରହୁଛି ଭେଜିଟେବୁଲସ। ଆପଣ ଆଡ କରିପାରିବେ।
ଆଚ୍ଛା ତ ଆପଣ ସ୍ପେଶାଲି ପରିବା କଣ ପକେଇଛନ୍ତି?
ଆମେ ତ ସ୍ପେଶାଲି ଆ ଗାଜର, କ୍ୟାପସିକମ୍। ଅଁ ବିଟ୍ ରୁଟ୍, ଆଳୁ, ଆପଣଙ୍କୁ ଯୋଉଟା ପସନ୍ଦ ସେଇଟା ପକେଇ ପାରିବେ।
ଆଚ୍ଛା ସେମିତି କିଛି ସ୍ପେସିଫିକ୍ ପରିବା ନାହିଁ କି ଯେ ଏଇଟା ହିଁ ପଡିବ ଯୋଉଟା ଆପଣଙ୍କୁ ଖାଇବାକୁ ଭଲ ଲାଗିବ। ଆପଣ ସେଇ ପରିବା ପକେଇ ପାରିବେ।
ଆଜ୍ଞା ଆପଣଙ୍କୁ ଯୋଉଟା ପସନ୍ଦ ଆପଣ ସେଇଟା ପକେଇ ପାରିବେ। ପକେଇଲା ପରେ ତାପରେ ଆପଣ ଯଦି ଉଇଦାଉଟ ଓନିଅନ ଉଇଦାଉଟ୍ ରସୁଣ ପିଆଜରେ କରିବାକୁ ଚାହୁଁଛନ୍ତି ସେଟା ବି କରିପାରିବେ।
ଆଚ୍ଛା ତ ବିନା ପିଆଜ ରସୁଣରେ ବି ଆମେ କରିପାରିବା।
ଆଜ୍ଞା ଆପଣ ବିନା ପିଆଜ ରସୁଣ ରେ ବି କରିପାରିବେ।
କିନ୍ତୁ ଆମେ ପିଆଜ ରସୁଣ ପକେଇକି ଯେହେତୁ କରୁଛୁ ଫାଷ୍ଟ ତେଲ ନେଇକି କଡ଼େଇରେ ତେଲ ନେଇକି ପିଆଜ, କଞ୍ଚାଲଙ୍କା, ଭୃସୁଙ୍ଗା ପତ୍ର, ଯାହା ବି ହେଲେ ପକେଇବେ। ତ ଉପମାର ଟେଷ୍ଟ ଯୋଉ ରହୁଛି ସ୍ଵାଦ ଟା ରହୁଛି ବଢିଯିବ।
ଆଚଛା ଖୁବ ସୁନ୍ଦର। ତାହେଲେ ଆପଣ ପୁରା ଯେମିତି କହିଲେ କି ବ୍ରହ୍ମପୁର ଓଡିଆ ଷ୍ଟାଇଲ ରେ ଉପମା ବନେଇଛନ୍ତି ଉପମା ତ ବହୁତ ସୁନ୍ଦର ରେସିପି ଆପଣ ମୋତେ କହିଲ ମୁଁ ଟ୍ରାଏ ନିଶ୍ଚିତ ଭାବରେ କରିବି। ଆଉ ଟିକେ ମଟର ତରକାରୀ ରେସିପି କୁହନ୍ତୁ କି ମଟର ତରକାରୀ କେମିତି କଣ କଲା?
ମଟର ତରକାରୀ ସେମିତି ଆପଣ ଯଦି ମଟର ଯଦି ତା ପୂର୍ବ ଦିନ ରାତିରୁ ବତୁରେଇକି ରଖିଦେଇଥିବେ। ତ ମଟର ତରକାରୀଟାକୁ ଫାଷ୍ଟ ଆପଣ ପ୍ରେସରରେ ସିଟି ଦେଇଦବେ ଦେଲା ପରେ। ଆପଣ ଯଦି ମସଲା ମସଲା ବି ରହୁଛି ପିଆଜ ତେଲ କଡେଇରେ ତେଲ ପକେଇବେ ତାହେଲେ ପକେଇବା ପିଆଜ ପକେଇକି ଆପଣ ଯଦି ଅ ମିଟ-ମିଟ୍ ମସଲା କି ଚିକେନ ମସଲା ବି ଆଡ୍ କରିପାରିବେ ତରକାରୀରେ ତ ସେଟାବି ଭଲ ଲାଗିବ।
ତାପରେ ଲାଷ୍ଟ ମଟର ତରକାରୀ ଯୋଉଟା ରହୁଛି ଲାଷ୍ଟ ଆପଣ ଯଦି ଗରମ ମସଲା ଆଡ୍ କରୁଛନ୍ତି। ତ ସେଇଟା ତରକାରୀରର ସ୍ଵାଦ ଟା ଆହୁରି ବଢେଇ ଦବ ଆପଣଙ୍କର ଆଜି ଆପଣଙ୍କର ଆଜି ହଷ୍ଟେଲ ରେ ଖାଇବା କଣ ହେଇଛି?
ଆଚ୍ଛା ଆପଣ ତ ଖୁବ୍ ସୁନ୍ଦର ରେସିପି ସେୟାର କଲେ ବହୁତ ହି ଭଲ ଲାଗିଲା ଦିନେ ନିଶ୍ଚିତ ଟ୍ରାଏ କରିବି। ଆଉ ଆମର ତ ହଷ୍ଟେଲ ଆଉ ପିଜି ଜୀବନରେ କିଛି ତ ଭଲ ଖାଇବା ନ ଥାଏ ଆପଣ ବି ଜାଣିଥିବେ। ବାସ୍ ଆଜି ରାତି ଖାଇବାରେ ଆମର ଭାତ ହେଇଛି ନର୍ମାଲ। ଧଳା ରାଇସ୍ ଯୋଉଟା କି ଭାତ ଆଉ ରୁଟି ହେଇଛି ଆଉ କାବୁଲି ଚଣା ତରକାରୀ ହେଇଛି। ଆଉ ହଷ୍ଟେଲ ରେ ତ ଆଉ ଗୋଟେ ଏମତି ଦହି ତ ନର୍ମାଲି ରୁହେ ତ ଦହି ଅ ଯୋଉଟା କି ଆମେ ଘୋଳ ଦହି କହିପାରିବା ତ ସେଇଟା ହିଁ ହେଇଛି ଆଉ ମୁଁ ଏତେ ପର୍ଯ୍ୟନ୍ତ ଯାଇନି। ଖାଇବା ପାଇଁ ଗଲେ କହିବୁ କେମତି ଲାଗିଲା ଆଉ।
ଆପଣଙ୍କୁ ତ ଖାଇବାରେ ଆପଣଙ୍କୁ କୋଉଟା ବେଶୀ ଭଲ ଲାଗେ?
ଅ ସେମିତି ତ ମୋତେ ସବୁ ଯାକ ଓଡିଆ ଖାଇବା ଭଲ ଲାଗେ। ତ କିନ୍ତୁ ବେଶୀ ମତେ ପସନ୍ଦ ହଉଛି ଚିକେନ। ଆଉ ଚିକେନ ଟିକେ ହେଇଗଲେ ଆଉ କିଛି କରିବାର ନାହିଁ ଆରାମ ସେ ଭାତ ପଳେଇ ଯିବ। ତ ଚିକେନ ହେଲେ ଚିକେନ ସବୁଠୁ ପସନ୍ଦ ତ ଆରାମ ଚିକେନ ଟିକେ ବେଳେ ବେଳେ ମାଛ ବି ଟିକେ ଏମିତି ଭଲ ଲାଗେ ଆଉ।
ତ ଆପଣ ବେଶି ଅ ଆଇଁଷ ଆଇଁଷ ଖାଆନ୍ତି ନା ନିରାମିଷ ଖାଆନ୍ତି?
ନାଇଁ ମୁଁ କହିବାକୁ ଗଲେ ପୁରା ମୁଁ ନିରାମିଶାସୀ ପ୍ରାଣୀ। ଆଉ ମୋତେ ଚିକେନ ମାଛ ଅଧିକ ଖାଇବାକୁ ବୋଲି ଆରେ ମୁଁ ଶୁଣିଥିଲି କଣ ଆପଣ ମଝିରେ ଚିକେନ ଖାଇବା ଛାଡି ଦେଇଥିଲେ ବୋଲି?
ଆଜ୍ଞା ମୁଁ ତ ଚିକେନ ଖାଉନି ଯାହା ମାଛ, ଅଣ୍ଡା ତ ଏସବୁ ଖାଉଛି ଆମିଷରେ। ଆପଣ ଚିକେନ, ମଟନ ସବୁ କିଛି ଖାଆନ୍ତି?
ନାଇଁ ନାଇଁ ମୁଁ ଟିକେ ମଟନ ଏତେ ପ୍ରିୟ ନୁହେଁ କି ମଟନ ବି ଏତେ ଖାଏ ନାହିଁ। ବିଲକୁଲ ବି ଖାଏ ନାହିଁ କହିଲେ ଚଳେ। ଆଉ ମୁଁ ସବୁବେଳେ ଟିକେ ଗୁରୁତ୍ଵ ଦେଇଥାଏ ଚିକେନ କୁ ହିଁ କାହିଁକି ନା ମତେ ଟିକେ ଚି କେନ ଖାଇବାକୁ ପସନ୍ଦ ଆଉ ଅଲଗା ଅଲଗା ରେସିପି ରେ ଚିକେନ ଖାଇବାକୁ ଟିକେ ପସ ସନ୍ଦ ଥାଏ ଆ ମାଛ ବି ଖାଏ ମାଛ ତ ଫ୍ରାଏ ଯେମିତି କିି ହେଲା ଟିକେ ଫ୍ରାଏ ହେଇଗଲା ୟା ଫ ଖାଲି ଟିକେ ସାଧା ଭଜା ହେଇଗଲା ସେମତି ଭଲ ଲାଗେ। କିନ୍ତୁ ଚିକେନ ରେ ଅଲଗା ଅଲଗା ରେସିପି ସବୁ ବାରବାର ବାରମ୍ବାର ଚେଷ୍ଟା କରିବାକୁ ଭଲ ଲାଗେ। ତ ଚିକେନ ଟାକୁ ଟିକେ ବେଶୀ ମୁଁ ଗୁରୁତ୍ଵ ଦେଇଥାଏ।
ଚିକେନ ର ଯଦି ଆପଣ ବି ଟିକେ ରେସିପି ସେୟାର କରିବେ। ତ ଆମେ ବି କେବେ ଚେଷ୍ଟା କରିବୁ ଆମେ କରିବା ପାଇଁ ଚିକେନ।
ଆଚ୍ଛା ଏମିତି ତ ସ୍ପେଶାଲି ମୋର କିଛି ରେସିପି ନାହିଁ ଯେମିତି କୁହନ୍ତି ନା ଆମେ ତ କାର୍ଯ୍ୟ ଭିତରେ ଫସି ରହିଥାଉ ଆଉ ଆମକୁ ସାଧା ସିଧା ଜଲଦି ଖାଇବା ଦରକାର ତ ଆମର ତ ଓଡିଆ ଷ୍ଟାଇଲ ରେ ଯେମତି ଗୋଟେ ସିମ୍ପ ଲ ରେସିପି ରହିଛି ସେଇଟାକୁ ହିଁ ସବୁବେଳେ ଟ୍ରାଏ କରିବାକୁ ଭଲ ଲାଗେ। ତ ଯେମିତି କିି ନର୍ମାଲି ଆମେ ଚିକେନ ନେଇ ଆସିଲେ। ଅଧି କିଲୋ କ୍ୱାଣ୍ଟିଟି ନିଅନ୍ତୁ କିଲେ କ୍ୱାଣ୍ଟିଟି ନିଅନ୍ତୁ। ତା ପରେ ଆମେ ସେଇ ହିସାବରେ ଯେମିତି କିି ଓଡିଆ ଷ୍ଟାଇଲରେ ଯଦି ବନେଇବା ପ୍ରଥମେ ଆମ ଓଡିଆରେ ଯେମିତି ଆଳୁ ପଡେ। ତ ଆଳୁ ବି ଆମେ ଚିକେନ ରେ ପକେଇ ପାରିବା ତ ଆଳୁ ଆଗେ କାଟିକି କ୍ୟୁବ ସାଇଜ ରେ ମାନେ ଛୋ ଛୋଟ ଖଣ୍ଡ ସାଇଜ ରେ ଆଳୁ କାଟିକି ଭାଜିକି କାଢି ସାରିଲା ପରେ ତା ଦେହରେ ଆମେ କଟା ପିଆଜ ଆଉ ଯେମିତି ଆପଣଙ୍କ ମଟର ତରକାରୀ ଅଦା ରସୁଣ ର ପେଷ୍ଟ ବି ପଡିଥିଲା ତ ସେମତି ଚିକେନ ରେ ବି ଆମେ ଅଦା ରସୁଣ ର ପେଷ୍ଟ ଦେଇପାରିବା। ତା ସହିତ କିଛି ଗୁଣ୍ଡ ମସଲା ଯେମିତି କି ଆମର ନେଇଯାଆନ୍ତୁ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଆଉ ଯେମତି କି ମାର୍କେଟରେ ବଜାରରେ ମିଳୁଥିବା ଚିକେନ୍ ମସଲା ବି ଆମେ ପକେଇ ପାରିବା। ଆଉ ତାପରେ ଚିକେନ୍ କୁୁ ଭଲ ଭାବରେ ତା ଦେହରେ ପକେଇକି କଷିକି ଆଉ ତାପରେ ଆମେ ଟମାଟର ଖଣ୍ଡ ଟମାଟର ବି କାଟିକି ପକେଇ ପାରିବା କାଟିଲା ପରେ ଆଳୁକୁ ପକେଇଦବା ଆଳୁ ପକେଇକି ସେ ଭଲ ସେ କସି ହେଇସାରିଲା ପରେ ଅଳ୍ପ ମା ତ୍ରା ରେ ପାଣି ଦେଇ ତାକୁ ସିଝେଇ ଦବା ସିଝେଇ ସାରିଲା ପରେ ଏହି ରେସିପି ଟା ଆପଣ ଥରେ ଟ୍ରାଏ କରନ୍ତୁ ମୁଁ ବି ଭାବୁଛି କି ଆପଣଙ୍କୁ ବହୁତ ଭଲ ଲାଗିବ ବୋଲି। ତ ନର୍ମାଲି ଏଇଟା ଆପଣ ଖରା ବେଳେ ଦୁଇ ପହର ରେ ଭାତ ସହିତ ରାତିରେ ରୁଟି ସହିତ ଖାଇବେ ବହୁତ୍ ହି ଭଲ ଆସି ଲାଗିବ।
ଆଜ୍ଞା ତ ଆପଣ ଯୋଉଟା ଚିକେନ ରେସିପି କହିଲେ ବହୁତ ସୁନ୍ଦର ଲାଗିଲା। ଯଦି ଆପଣଙ୍କୁ କେବେ ମୁଁ ବି ଗୋଟେ ଜିନିଷ ଆପଣଙ୍କୁ କହିଦବାକୁ ଚାହୁଁଛି ଯଦି ଆପଣ ଚିକେନ କେବେ କରୁଚନ୍ତି ଗୋଟା ରସୁଣ ମୁଣ୍ଡା ପକେଇକି ଟ୍ରାଏ କରିବେ।
ଆରେ ମୁଁ ତ ଏଟା ନୂଆ ଶୁଣିଲି ଆଜି ବହୁତ ହି ଭଲ ତାହେଲେ ତ ଅଛି ମୁଁ ତ କେବେ ଟ୍ରାଏ କରିନି। ତା ହେଲେ ଗୋଟା ଟା ପୁରା ପକେଇଦେବି ରସୁଣ ତ ତାକୁ ଛଡେଇବାକୁ ପଡିବନି।
ଆଜ୍ଞା ଗୋଟା ରସୁଣ ଟାକୁ କଣ କରିବେ ଫାଷ୍ଟ ଧୋଇଦବେ ଧୋଇ ଦେଇକି ତ ଚିକେନ ଯେତେବେଳେ ଆପଣ କଷୁଛନ୍ତି ସେତେବେଳେ ପକେଇଦେବେ, ପକେଇଲେ ଯଦି ଲାଷ୍ଟରେ ଆପଣ ଝୋଳ ସହିତ ଖାଉଛନ୍ତି ଯଦି ଆପଣଙ୍କୁ କିଛି ଥଣ୍ଡା ଜର ସେମିତି ରହୁଛି ତ ସେଇଟା ଆପଣଙ୍କୁ ପାଇଁ ଭଲ ରହିବ।
ମୁଁ ଏଇଟାକୁ ବିଲ୍ କୁଲ ନୋଟ୍ କଲି ଯେ ମୁଁ ନେକ୍ସଟ ଟାଇମ୍ ଯେବେ ବି ଚିକେନ୍ ବନେଇବି ଆପଣଙ୍କର ଏଇ ଯୋଉ ଆପଣ ମତେ ଲାଷ୍ଟ ଗୋଟେ ଆଇଡିଆ ଦେଲେ ଯୋଉଟା କି ଗୋଟେ ପ୍ପ୍ରୋ ଟିପ ଟାଇପ୍ ର ତ ସେଟା ମୁଁ ନିଶ୍ଚିତ ଭାବରେ ଟ୍ରାଏ କରିବି ଆଉ ବି କରିସାରିଲା ପରେ କେମିତି ଲାଗିଲା ବି ଆପଣଙ୍କୁ ନିଶଚ ନିଶ୍ଚିତ ଭାବରେ ଜଣେଇବି ଯେ କେମିତି କଣ ଲାଗିଲା।
ଆପଣ ଯଦି ଚାହିଁବେ ବି ମୁଁ ବି ଆପଣଙ୍କୁ ଗୋଟେ ଚିକେନ ଅଲଗା ଗୋଟେ ରେସିପି ବି କହିପାରିବି, ଯଦି ଆପଣ ଚାହିଁବେ ତ।
ନିଶ୍ଚିତ ଭାବରେ ଆପଣଙ୍କ ରେସିପି ମତେ ଶୁଣିବାକୁ ବହୁତ ହି ଭଲ ଲାଗୁଛି। ଆପଣ ବି ମତେ ସେୟାର କରନ୍ତୁ, ଆପଣ କେମିତି ଭାବରେ ଚିକେନ୍ ବନାନ୍ତି।
ଆଜ୍ଞା, ତ ମୁଁ ଏବେ ଚିକେନ ତ ମୁଁ ବେଶୀ ଖାଏନି ବି ବନାଏ ନି ବି ଲାଷ୍ଟ୍ ଟାଇ ମୁଁ ଚିକେନ ଯେବେ ବନେଇଥିଲି, ତ ଫାଷ୍ଟ୍ ଆପଣ ଅ କିଛି ଅଦା ଆଛା ଭଲସେ ଧୋଇକି ଛେଚିଦେବେ, ଆଉ ସେଟା ଗ୍ରାଇଣ୍ଡର ରେ କରିବେନି କୁଟା, କୁଟି ରେ ଛେଚିବେ। ଆଉ ସେମ୍ ସେମ୍ ଜିନିଷକୁ ଆପଣ ରସୁଣ ବି ସେଇ କ୍ଵାଣ୍ଟିଟିରେ ରସୁଣକୁ ବି ଚୋପ୍ ଭଲସେ ଚୁଡ ଛଡେଇ ଦେଇକି ସେଥିରେ କୁଟା କୁଟି ରେ ଛେଚି ଦେବେ, ଆଉ ଦି ଟାକୁ ଅଲଗା ଅଲଗା କରିକି ଛେଚିବେ। ଆଉ ସେମ୍ ପିଆଜ କୁ ବି ଆଞା ଯଦି ପିଆଜ କୁ ବି ଆପଣ ଛେଚିବାକୁ ଚାହୁଁଛନ୍ତି ପିଆଜ ବି ଛଚି ପାରିବେ।
ତ ସବୁ ଆମେ ଅଲଗା ଅଲଗା ଭାବରେ ଛେଚିବା ମାନେ ଯୋଉ ଆମର ଛେଚା ବାଡି ହେମ ଦସ୍ତା ଯୋଉ ଥାଏ ହେମ୍ ଦସ୍ତାରେ ଆମେ ଛେଚିବା।
ଆଗ୍ ଆଉ ଯେତେବେଳେ ରସ୍ ଅଦା ଛେଚୁଛନ୍ତି, ସେଥିରେ ଶୁଖିଲା ଯୋଉ ଲଙ୍କା ରହୁଛି ଶୁଖିଲା ଲଙ୍କା ବି କିଛିଟା ଆଡ କରିକି ଆପଣ ଭଲସେ ଲୁଣ ପକେଇକି ଛେଚିଦବେ। ଆଉ ଯେତେବେଳେ ଛେଚୁଛନ୍ତି, ଅଳ୍ପ ଲୁଣ ଦେବେ ଲୁଣ ଦେଲେ କଣ ହେଲା ଯୋଉଟା ଆପଣ ଅଦା ରସୁଣ ଯୋଉଟା ଛେଚୁଛନ୍ତି, ଆପଣଙ୍କର ଛିଟକିବନି।
ଆଚ୍ଛା ଏଇଟା ବି ମୁଁ ସବୁ କିଛି ଆପଣଙ୍କ ରେସିପି ମୁଁ ଲେଖିକି ରଖୁଛି, ନିଶ୍ଚିତ ଭାବେ ଟ୍ରାଏ କରିବି କାହିଁକ ନା ଆପଣଙ୍କ ପି ଗୁଡା ବହୁତ ଅ ଯେମିତି କୁହନ୍ତି କି, ବହୁତ ଚମତ୍କାର ଲାଗୁଛି ମତେ। ତ ମୁଁ ସବୁ ଲେଖିକି ରଖୁଛି, ଆପଣ ମତେ ଭଲ ଭାବରେ କୁହନ୍ତୁ, ମୁଁ ସବୁ ଲେଖିକି ରଖିକି ନିଶ୍ଚିତ ଭାବରେ ଅ ଯେତେବେଳେ ମୁଁ ପରେ ରୋଷେଇ କରିବି, ତ ସବୁ ଗୁଡା ଟ୍ରାଏ କରିବି, ତ ଆପଣ ମତେ କୁହନ୍ତୁ, ତାପରେ କଣ କରାଯିବ?
ଏଇଟା ଥରେ ଆପଣ ଯୋଉ ଗ୍ରାଇଣ୍ଡର ରେ ଯୋଉଟା ମସଲା ଆପଣ ବାଟୁଛନ୍ତି ତା ବଦଳରେ, ଆପଣ ଏଇଟା କୁଟିକି ଥରେ ଆପଣ ମସଲା ଟା ବାଗନ୍ତୁ ବାଗେଇକି ଥରେ ଟ୍ରାଏ କରନ୍ତୁ, ଯଦି ଆପଣଙ୍କୁ ଭଲ ଲାଗିଲା ଆପଣ ନିଶ୍ଚିତ ଫିଡବାକ୍ ସେୟାର କରିବେ।
ବିଲକୁଲ ବିଲକୁଲ ମୁଁ ଟ୍ରାଏ କରିବି, ତ ତାପରେ ମତେ କୁହନ୍ତୁ, କେମିତି କଣ ପ୍ରଣାଳୀରେ ରୋଷେଇଟା ବି କେମିତି ହବ। ଯେମିତି ତ ମୁଁ ଆରମ୍ଭରୁ ପିଆଜ, ରସୁଣ, ଅଦାକୁ ସବୁ ଅଲଗା ଅଲଗା ଶୁଖିଲା, ଲଙ୍କା, ଲୁଣ ପକେଇକି ଛେଚି ଦେଲି, ତାପରେ
ଆଜ୍ଞା ସେମ ପ୍ରୋସେସ ଆପଣ ଯେମତି ଚିକେନ କରୁଛନ୍ତି, ସେମ ପ୍ରୋସେସ ରେ ହବ। ବାସ୍ ଯୋଉଟା ମସଲା ଟା ଆପଣ ଗ୍ରାଇଣ୍ଡି କରିକି କରୁଛନ୍ତି, ଛେଚିକି କରିବେ ଆପଣ ଯଦି କହିବେ, ନେଷ୍ଟ କେବେ ମୁଁ ଆପଣଙ୍କୁ ଆମ ଘରକୁ ଇନଭାଇଟ ବି କରିବି। ଆପଣ ଯଦି ଫ୍ରି ଅଛନ୍ତି ତ
ହଁ ହଁ ବିଲକୁଲ। ମୁଁ ଛୁଟି ଦିନରେ ନିଶ୍ଚିତ ଭାବରେ ଚେଷ୍ଟା କରିବି ଯେ, ଆପଣଙ୍କ ପାଖକୁ ଆସିବା ପାଇଁ ଆପଣଙ୍କର ନୂଆ ନୂଆ ସବୁ ଅ ଖାଦ୍ୟ ପ୍ରଣାଳୀ ଅ ଚେଷ୍ଟା କରିବା ପାଇଁ ଯେ, ଖାଇବା ପାଇଁ କେମିତି ଟେଷ୍ଟ କରିବା ପାଇଁ କେମ ଲାଗୁଛି ତାହେଲେ ନିଶ୍ଚିତ ଭାବରେ ଯିବି। ହଉ ତାହେଲେ ଠିକ ଅଛି ଆଉ ମୁଁ ଯେବେ ଯିବି ଆପଣଙ୍କୁ କଲ କରିବି ଆଉ। ନିଶ୍ଚିତ ଭାବରେ ଆପଣଙ୍କର ସବୁ ଯାକ ଖାଦ୍ୟ ପ୍ରଣାଳୀ ବି ମତେ ବହୁତ ହି ଭଲ ଲାଗିଲା। ଆଉ ସେୟାର କରିଥିବାରୁ ବି ବହୁତ ବହୁତ ଧନ୍ୟବାଦ। ତାହେଲେ ରଖୁଛି, ପରେ କେବେ କଥା ହବା ଆଉ।
ଆଜ୍ଞା ଧନ୍ୟବାଦ।
ଆଜ୍ଞା।